ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ମୋ ଭଏସ୍ ଆସିଛି ଆପଣଙ୍କୁ?
ପୁରା କ୍ଳିଅର ଆପଣଙ୍କୁ ମୋ ଭଏସ କ୍ଳିଅର୍ଲି ଶୁଭାଜାଉଛି।
ଆଜ୍ଞା ଆଜ୍ଞା ପୁରା ପାଣି ଭଳିଆ।
ହ ବହୁତ ଭଲ ଆପଣଙ୍କୁ ମତେ ଗୋଟେ କଥା ପଚାରୁଥିଲା ଆପଣ କଣ କରୁଥିଲେ ସକାଳୁ ଏପର୍ଯ୍ୟନ୍ତ। ହ
ମୁଁ ଆକ୍ଚୁଲି କାଲି ରାତିରେ ପୁରୀ ଯାଇଥିଲି। ତ କାଲି ରାତିରେ ପୁରୀରୁ ଫେରିଲା ବେଳକୁ ମୋତେ ସକାଳ ଚାରିଟା ହେଇଯାଇଥିଲା। ତ ଚାରିଟାରେ ଯେମିତି ପହଞ୍ଚିଲି ତମୁଁ ଆସିକି ସୋଇପଡ଼ି ଥିଲି ଉଠିଲା ବେଳ କୁ ଏଗାରଟା ହେଲା ଏଗାରଟାରୁ ଉଠିକି ମାଛ ଭଜା ଖାଇଲି ମାଛ ଖାଇବାର ଟିକେ ସମାୟ ମୁଁ ଟିକେ ମଟନ୍ କଷା ଖାଇଲି ମଟନ କଷା କଷା ବହୁତ ରୁ ବହୁତ ରୁ ବହୁତ ପ୍ରିୟ ଯେହେତୁ ମୋର ବହୁତ ପ୍ରିୟ ମଟନ କ ଖାଇଲି ମଟନ୍ କଷା ଖାଇବା ପରେ ମତେ ଏବେ ମନେ ପଡୁଚି ମୁଁ ତ ଏବେ ଯାଏ ଭାତ ବି ଖାଇନି ତାପରେ ସେକଣ୍ଡ କଥା ଅଁ ଅ କାଲି ମୁଁ ଯେହେତୁ ପୁରୀ ଯାଇଥିଲି ପୁରୀ ଠାକୁର ଦର୍ଶନ କାଲି କରି ପାରିନଥିଲି କାଲି ପୁରୀ ସଫଳ ହେଇପାରିଲାନି ସେଥିପାଇଁ ମୋ ମନ ଅତ୍ୟନ୍ତ ଦୁଃଖ ଅଛି ଯେତେବେଳେ ମୁଁ ପୁରୀରେ ପହଞ୍ଚିଲି ସେଠି ପହଞ୍ଚିକି ଜାଣିଲି ଯେହେତୁ କାଲି ଦେବସ୍ନାନ ପୁର୍ଣିମା ତ ଯେ ଠାକୁର ଅ ବନ୍ଦ ରହିବ ତ ଦର୍ଶନ ବନ୍ଦ ରହିବା ଭିତରେ ଯେତେବେଳେ ଲାଇଭ୍ ରେ ଦେଖିଲୁ ଯାଇକି ଆଲା
ହ୍ୟାଲୋ ଆପଣଙ୍କ ଭଏସ ଆସୁନାହିଁ ଆପଣ ଟିକେ ଭଲ ସେ କ ନହଲେ ଟିକେ ନେଟୱାର୍ ବାଲା ଜାଗାରେ ଆସିିକ କରଦିଅନ୍ତୁ। ଆପଣଙ୍କର ଭଏସ୍ ଭଲସିକି ଆସୁନାହିଁ ଆପଣଙ୍କ ଭଏସ୍ ହେଲା ଫଡ ଫଡ ହେଇକି ଆସୁଛି ସେଥିପାଇଁ ଆପଣ ଟିକେ ଭଲ ନେଟୱାର୍କ ଜାଗା କୁ ଯାଆନ୍ତୁ ନହଲେ ଆପଣଙ୍କ ଭଏସ୍ ସେ ଭଲସେ କି ଶୁବା ଯିବନି ତା ଇଏରୁ ହେଲା ଆମ କଲ କଟି ପାରେ ସେଥିପାଇଁ ଟିକେ ଭଲ ନେଟୱର୍କ ଜାଗାକୁ ଯାଆନ୍ତୁ। ହ
ଆଚ୍ଛା ଏବେ ସୁୁଭୁଚି?
ହଁ ଏବେ ଶୁଭୁଛି ଆପଣ କୁ ଗୋଟେ କଥା କହୁଥିଲେ ଆପଣ ତ ପୁରୀ ଯାଇଥିଲେ କାଲି ରାତିରେ ପର ଆପଣ ଜାଣିନାହାନ୍ତି ପୁରୀ ଆଜିିକାଲି ବହୁତ ଭିଡ଼ହଉଛି କାହିଁକି ଆ ବି ନୋ ଦାଟ୍ ଆମକୁ ଗୋଟେ କଥା ଜଣାଅଛି କି ହେଲା ବେଙ୍ଗାଲୁରେ ହେଲା ଦୀଘା ମନ୍ଦିର ଖୋଲି ଯାଇଥିଲା ପୁରୀ ଦୀଘରେ ହେଲା ଜଗନ୍ନାଥ ମ ମନ୍ଦିର ଖୋଲିଯାଇଚି ବଟ ସେମାନଙ୍କୁ ଜଣା ନାହିଁ ଯେ କି ହେଲା ପୁରୀ ଗୋଟେ ତୀର୍ଥ ଧାମ ସେଇଟାକୁ କେବେ କିଏ ରିପ୍ଲେସ କରିପାରିବେନି ସେଇଟାକୁ ଟାକି ବଦଳି ପାରିବନି ତାଙ୍କର ମନର ଭାବନା କୁ ମଣିଷ ମାନଙ୍କର ଭାବନାକୁ ସେଥିପାଇଁ ହେଲା ତାଙ୍କ ଗୋଟେ ଇଏ ଭିତରେ ସେମାନେ ଦିଘା ରେ ମନ୍ଦିର କରିଦେଲେ ପର ଆମର ଜଗନ୍ନାଥ ମନ୍ଦିର କଲା ସର୍ବଶ୍ରେଷ୍ ଟା ମାନ ଯାଏ କାହିଁକି ନା ସେଟା ଗୋଟେ ତୀର୍ଥ ଧାମ ସେଇଟା ଆମେ ତ ଜାଣିଛେ ଆଜିକାଲି ଲୋକମାନେ ଜଗନ୍ନାଥଙ୍କର ଲ ଆଜିକାଲି ଲୋକମାନେ ଜଗନ୍ନାଥ ଜଗନ୍ନାଥ ଭକ୍ତ ଅଛନ୍ତି
ଆଜ୍ଞା ଆଜ୍ଞା ଏକଥା ଆମେ ପରେ କଥା ହବା ଆମେ ଅଲଗା କି ଚି ବିଷୟରେ କଥା ହେବା। ତ ସେଥିପାଇଁ କି ରେ ଯଦି ମୁଁ କାଲି ରାତିରେ ଯାଇକି ଲାଇନରେ ଛିଡା ହେଇଥାନ୍ତି ତାହେଲେ ମତେ ଆଜି ଦିନ ଚାରିଟା ଳେ ମୁଁ ଠାକୁର ଦର୍ଶନ କରି ପାରିଥାନ୍ତି ଏଇଟା କଣ ପସ ଏଇଟା କଣ ସମ୍ଭବଜନ୍ୟ କଥା କି ମୁଁ ରାତ ରାତିରେ ଛିଡ଼ା ହେବି ଆଉ ଆଜି ଚାରିଟାରେ ଦର୍ଶନ କରିବି। ତ ସେଥିପାଇଁକି ମୋତେ ବାଧ୍ୟ ବାଧ୍ୟ ହୋଇକି ଆସିବାକୁ ପଡ଼ିଲା
ଏମିତିରେ ଯଦି କିଏ ସବ ମାନେ ଯାହା ଯିଏ ଜିମ୍ ବିମ୍ ଜାଣିଚି ସେମାନେ ଯଦି ଠିଆଇପାରିବେ ଠିଆଇ ପାରେବେ ତାପରେ ତମ ଭଳିଆ ଥୋଡୀ ନା ହେଲା ଏକୋଇଶି ବାଇଶି ବର୍ଷ ଭଳିଆ ପିଲା ଗୁରା ଠିଆ ହେଇପାରିବେ ସେତେ ବଡ଼ ଲାଇନ ନିରେ ତା ପରେ ତମ ତ ନିଜ ମାମା ସହିତ ଯାଇଥିଲ ନା ସେଥିପାଇଁ ତାଙ୍କର ତ ଦେହ ଏମିତିରେ ବି ଖରାପ ହଉଛି ସେ କେମତି ହି ଠିଆ ନ୍ତେ ସେଇଟ ଲାଇନରେ
ସେଇଟା ହଉଛି କଥା ତ ତାପରେ ମତେ ଖା ମାନେ ଆମେ ବହୁତ ସାତ ଜଣ ଯାଇଥିଲୁ ତାପରେ ଆମେ ରାତ୍ରି ଭୋଜନ ପାଇଁ ବହୁତ ଖୋଜିଲୁ ବହୁତ ଖୋଜିଲୁ କିନ୍ତୁ ଆମ ରାତ୍ରି ଭୋଜ ନ ପାଇନଥିଲୁ ରାତ୍ରି ଭୋଜନ ଖାଇଲା ବେଳକୁ କାଲି ବାରଟା ହେଇଜାଇଥିଲା ତ କାଲି ରା ତେ ବାରଟା ବେଳକୁ ଆମକୁ ଗୋଟେ ଖାଦ୍ୟ ଖାଇବା ପାଇଁ କି ଗୋଟେ ଜାଗା ମିଳିଲା ସେ ଖାଦ୍ୟ ଖାଇବା ପାଇଁ ଜାଗା ଯେତେବେଳେ ଆମେ ଗଲୁ ସେଠୁ ଆମେ ଖାଦ୍ୟ ସବୁ ଖାଇଲୁ। ଖାଦ୍ୟ ସବୁ ଖାଇ ସାରିଲା ପରେ ଆମେ ବିଚ୍ କୂଳକୁ ଗଲୁ ପାଣି ଯାଏଁ। କୁ ପାଣିରେ ସେ ପାଣି ବି ଚ୍ ସେ ଯୋଉ ବାଲି ସମୁଦ୍ର କୂଳ ର ସେ ଯୋଉ ବାଲିରେ ଯୋଉ ସୁଲସୁଲିଆ ପବନା। ଆଃ କି ଆନନ୍ଦ।
ହ
କି ଆନନ୍ଦ ଲାଗେ ସେସବୁ ତ ସେଠି ଆମେ ଘଣ୍ଟେ ଦେଢ ଘ ଣ୍ଟା ପାଖାପାଖି ବସିକି ରାତି ଦିଇଟାରେ ପୁରୀରୁ ବାହାରିଲୁ ପୁରା ଦିଇଟାରେ ପୁରୀରେ ବାହାରିକି ଆମେ ସନ୍ଧ୍ୟା ଆମେ ସକାଳ ସାଢେ ତିନିଟା ଚାରିଟା ବେଳକୁ ଅ ଭୁବନେଶ୍ୱରରେ ପହଞ୍ଚିଲୁ ଭୁବନେଶ୍ୱରରେ ପହଞ୍ଚିକି ଆଉ ଆମେ ଚାରିଜଣ ଆଉ ଆମ ସହିତ ଆମ୍ ଆଉ ତିନି ଜଣ ଆମର ବନ୍ଧୁ ଯାଇଥିଲେ। ତ ଆମର ବନ୍ଧୁ ଯେହେତୁ ଯାଇଥିଲେ ତ ସିଏ ଆସେ କିି ଆମ ଘରେ କଣ ବିଶ୍ରାମ ନେଲେ ତ ବିଶ୍ରାମ ନେଇକି ସଖାଳୁ ଖାଇ ପିଇକି ଭଲରେ ଆଜି ମଟନ ଘରେ ହେଇଥିଲା ଭଲରେ ଖାଇ ପିଇକି ସବୁ କାମ ସା କାମ ଧ ନ୍ଦା ସାରିକି ସେମାନେ ଏବେ ତାଙ୍କ ଘରକୁ ପ୍ରସ୍ଥାନ କଲେ।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
ଏତିକି ଆମର କାଲି ଭିତରେ କଥା ଆଉ ଆପଣ ଜାଣିଚନ୍ତି ମୋ ସହିତ ଏବେ ଗୋଟେ ଦୁ ର୍ଘଟଣା ଘଟିବାକୁ ଯାଇଥିଲା।
କି ଦୁର୍ଘଟଣା ଦିଅ କି ଦୁର୍ଘଟଣା ଆପଣ ଜି ବନରେ ଉପଲବ୍ଧି ନେଲା।
ସେ ଦୁ-ଦୁର୍ଘଟଣା ଟା ଏହିକି ଆପଣ ଯଦି ଜାଣିଥିବେ ମୁଁ କିଛି ସମୟ ପୂର୍ବରୁ ଥମ୍ ସ
ଆପଣଙ୍କ ଭ‌ଏସ ଶୁଭାଯାଉନି। ହାଲୋ ଆପଣଙ୍କ ଭଏସ ଶୁଭା ଯାଉନି। ଆପଣଙ୍କ ଭଏସ ବିଲକୁଲ ଶୁଭା ଯାଉନି ଆପଣଙ୍କ ଭଲ ନେଟୱାର୍କ ଜାଗାକୁ ଆସନ୍ତୁ। ହାଲୋ ଆପଣଙ୍କ ଭଏସ ହଁ ଏ-ଏବେ ଶୁଭାଗଲା ଆପଣଙ୍କ ଭଏସ।
ଜାଣିଥିବି ମୁଁ ଏକ କିଛି ସମୟ ପୂର୍ବରୁ ଯାଇଥିଲି ଥମସପ୍ ଆଣୀବାକୁ।
ହଁ ହଁ ହଁ।
ତ ମୁଁ ଆମର ଏପଟ ବ ଏପଟ ରାସ୍ତା ଦେଇକି କେଶୁର ଭିତରୁ ଦେଇକି ଗଲି। ଆଉ ଆମର ଏନ୍ଏଚ୍ ଦେଇକି ଘରକୁ ଫେରୁଥି
ହୁଁ।
ହଃ ଆପ୍ ଆପଣଙ୍କ ଭଏସ ବୋହୁତ ଫଡ ଫଡ ହୋଉଚି ଆପଣଙ୍କ ଭଏସ ଭଲସେ କିଛି ଶୁଭା ଯାଉନି।
ଆଉ ମୁଁ କଣ କରି ପାରିବି। ଏବେ ମୁଁ ବାହାରେ ବର୍ଷା ହ୍ୟାଲୋ।
ଆପଣ ଆପଣଙ୍କ ଭ‌ଏସ ଏବେ ଶୁଭ ଗଲା ନହେଲେ ମଝିରେ ତ ବିଲକୁଲ ଶୁବାଜାଉ ନଥିଲା ଦେଖନ୍ତୁ ଗୋଟେ ଭଲ ନେ ଟୱର୍କ ସେଇଠି ଠିଆ ହେବ ନହେଲେ ବସିଯାଆନ୍ତୁ।
ହଁ ହଁ ମୁଁ ସେଇଠି ଅଛି ଏବେ ଆପଣ କିଛି କୁହନ୍ତୁ ଆପଣଙ୍କର ଦିନ ଚର୍ଚ୍ଚା କେମିତି ଗଲା।
କଣ କହିବି ଆଜି ସକାଳେ ଆମ ଘରେ ଚିକେନ ହେଇଥିଲା ଚିକେନ ବଟର ମସଲା ତାପରେ ଆମ ଘରେ ହେଇଥିଲା ଚିକେନ ଆଉ ହେଲା ଆଳୁଦମ୍ ଆଉ ହେଲା ପନିର ଗୋଟେ ଇଏ କାହିଁକି ଆମ ଘରକୁ ବି ଆଜି ଗେଷ୍ଟ ଆସିଥିଲେ ଆଉ ଆଜି ଆମେ ଗୋଟେ ଉଁ ମାଧ୍ୟମ ସାହାଯ୍ୟରେ ଆମେ ହେଲା ଏଗାରଶହ ଟଙ୍କାର ଚକୋଲେଟ୍ ମଗେଇ ଖାଇଚୁ। ଯେମତି ଆଜି ମୋ ମନ ଉଲ୍ଲାସର ସହିତ ଭରି ଯାଇଚି ସେଥିପାଇଁ କି ମୁଁ କହିବାକୁ ଚାହୁଁଚି ଯେ କି ଆଜି ଏଇ ବର୍ଷର ମୋର ସବୁଠୁ ଭଲ ଦିନ କାଟିଲା ଆଜି।
ଆଚ୍ଛା ଏମିତି କଥା ତାହେଲେ ତାହେଲେ ଆପଣ ଏଗାରଶହ କାର ଚକୋଲେଟ୍ ଖାଇଦଉଛନ୍ତି। ଆପଣଙ୍କର ଆକୁ ଖାଇବନି।
ହ
ତାଙ୍କ ପ୍ରତି ଆପଣଙ୍କର
ଆପଣ ହେଲେ ଗୋଟେ ଜାଗାରେ ବସି ପଡନ୍ତୁ ଚାଲନ୍ତୁନି। ଗୋଟେ ଜାଗାରେ ଯୋଉଠି ଭଲ ଡାଟା ଅଛି। ସେଇଠି ବସି ପଡନ୍ତୁ।
ପଶିଚି ଏବ
ସେ
ମୁଁ କଣ କରିପାରିବି ମୋର ଯଦି ଡାଟା ଶୁନି ମୁଁ ବସିଚି ହିଁ।
ଏବେ ମୁଁ କୋହୁଛି ଆପଣ ଏକା କିଛି କୁହନ୍ତୁନି। ମୁଁ ହିଁ ଏବେ କୋହୁ ଚି ଯାହା କହିଆର ହାଲୋ ଏବେ ଯାହା କହିଆର ଅଛି। ମୁଁ ହିଁ କୋହୁଚି। ହ
ମୁଁ ଆପଣ
ହ ଆପଣଙ୍କ ଭଏସ ବିଲକୁଲ ସୁଭାଯାଉଚି। କି ଏଇଖିଣା ଯାହା ବି ହୋଉଚି ମୁଁ କହୁଚି। ନହେଲେ ଆପଣ ଏକା କିଛି କୁହନ୍ତୁନି। ହ
ହୁଁ
ହଁ। ମୁଁ କୋହୁଥିଲି ଯେକି ମୁଁ ଆଜି ବି ସଖାଳୁ ସକାଳୁ ଯେତେବେଳେ ଉଠିଥିଲି। ଦେଖିଲା ବେଳକୁ ଆମର ହେଲା। ଗୋ ଗୋଟେ ବି ଏ ଡ ଏକଜାମ୍ ର ଡେଟ୍ ବାହାରିଯାଇ ତ ସେତେବେଳେ ମୁଁ ବି ଏ ଡ୍ ଏକଜମ୍ ପାଇଁ ପ୍ରିପାଇଅର୍ ହୋଉଚି। ସେଥିପାଇଁ କି ହେଲା ମୁଁ ଆଉ ମୋର ଗୋଟେ ସାଙ୍ଗ ଦି ଜଣ ଆକ ପ୍ରିପାୟାର ହୋଉଚୁ। ସେଥିପାଇଁ କି ହେଲା ଆମେ ଦି ଜଣ ସକାଳୁ ସକାଳୁ ଉ ଟିକ୍ ହେଲା ଟାଇମ ଟେବୁଲ ବନେଇଚୁ। ଆଉ ହେଲା ଆଜି କାଲି ଟାଇମ ଟେବୁଲ କୁ ମୁଁ ଫଲୋ କରିକି ପାଠ ପଢିବୁ। ଏ ଖା ଆଉ ହେଲା ମୁଁ ଭାବୁଚି। ଏକା କିଛି ଦଶରୁ ପନ୍ଦର ମିନ୍ ଭିତରେ ପାଠ ପଢା ଷ୍ଟାର୍ଟ କରିକିରା। ଆମେ ଙ୍କ କରିଚୁ ନା ଗୋଟେ ଗୋଟେ ଦିନରେ ଏତିକି ପାଠ ସାରିଆର ଅଛି ବୋଲି ଏମତି ରଖିଦେଇଛୁ। ସେ ଦିନ କୁ ଲାଇ ଏଇ କାଲା କେତ୍ ସାତଟାରୁ ଆଟା ଭିତରେ ଷ୍ଟାର୍ଟ କରିକି ଦଶଟାରୁ ଏଗାରଟା ଭିତରେ ଶେଷ କରିବି ପାଠ। ଏଇ ବି ଏ ଡେ ଜଲ୍ ତ ଜାଣିଚନ୍ତି ଆପଣ କେତେ କଷ୍ଟପୂଣ୍ଣ। ସେଥିପାଇଁ କି ହେଲା ଗୋଟେ ଟାଇମ୍ ଭିତରେ ସାରଲେ ଯାଇକି ରିଭିଯନ୍ କରିହବ। ବ ମୁଁ ଠିକ କଇଚି କି ଭୁଲ କୋଇଚି।
ଆଜ୍ଞା ଆପଣ ନିହାତି ନିଶ୍ଚୟ ଠିକ୍ କୋହୁଚନ୍ତି।
ହୁଁ। ସେମିତି ଆପଣ ତ ବହୁତ ଭଲ ପୋଷ୍ଟରେ ଅଛନ୍ତି। ଆପଣ ତ ବଟନୀ ଫାକେଲ୍ଟି ରେ ଅଛନ୍ତି। ହେ ହେଲମ୍ ତା ପୁଣି ଓଡିଶାର ବୋହୁତ ବଡ କଲିଜେ। ତା ପୁଣି ଓଡ଼ିଶା ସାର ବହୁତ୍ ବଡ କଲେଜରେ ତ ଆପଣଙ୍କର ତ ମୋଠୁ ଅଧିକା ଆ ଆ ସମ୍ମାନ ଥିବ ଆଉ ହେଲା ଏକ୍ସପ୍ରିଏନସ୍ ବି ଥିବ। ଆପଣଙ୍କର ତ ବୋହୁତ ଅଧିକା ନାଁ ବି ଥିବ ସେଇଠି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ନିହାତି।
ଆପଣ ତ ଗୋଟେ ପ୍ରତିଭାଶାଳୀ ସ୍ତମ୍ଭ ହେଇପାରିବେ। ଆପଣ ଏତେ ଜୀବନ ନେଲେ ଏତେ ନିଜ ଜୀବନରେ କେତେ କଣ ପାଇସାରିଚନ୍ତି। ସେଥିପାଇଁ କି ହେଲା ମୁଁ ହେଲା ମୋ ନିଜ ମୁହଁରେ ଆପଣଙ୍କର ପ୍ରସନ୍ ପ୍ରଶଂସା କରିକି ହେଲା ନିଜକୁ ହେଲା ସା ଆ ସମ୍ମାନିତ ଭା ଆ ଭାବୁଚି। ମୁଁ ଠିକ କୋଉଚି କି ଭୁଲ କୋଉଚି।
ଆଜ୍ଞା ଆପଣ ଠିକ କୋଉଚନ୍ତି। ନିହାତି ଠିକ କୋଉଚନ୍ତି। ମୁଁ ବି ନିଜକୁ ଏଇ ସ୍ତରରେ ଦେଖିକି ବିଶ୍ୱାସ କରିପାରୁନି। ମୋତେ ବି ନିଜକୁ ଭାରି ଖୁସି ଲାଗୁଚି। ମୁଁ ଏବେ ଯେଉଁ ସ୍ତରରେ ପହଞ୍ଚିଯାଇଚି। ନିଜ ଗୋଡରେ ନିଜେ ଛିଡା ହେଇଚି। ନିଜ ସପ୍ନକୁ ନିଜେ ପୂରା କରୁଚି ନିଜ ଦୁନିଆକୁ ନିଜେ ରଙ୍ଗୀନ କରୁଛି। ମତେ ବୋହୁତ ମଜା ଲାଗୁଚି। ଏତିକି ହେ ମୁଁ ସବ ଦୁନିଆରେ ସବୁ ନାରୀମାନଙ୍କୁ ସବୁ ଝିଅମାନଙ୍କୁ ସ ଗୋଟିଏ ପାର୍ତ୍ତା ଦବାକୁ କୁ ଚାହୁଁଚି କି ଯାହା କରୁଛ କର ବାସ୍ ନିଜ ଜି ନିଜ ଗୋଡରେ ଛିଡା ହବା ଶିଖ।
ହ ଓହୋ ଏଇଟା ବହୁତ ଭଲ କଥା ଏମିତିଆ କଥା ହି ଆପଣଙ୍କର ମତେ ବୋହୁତ୍ ଭଲ ଲାଗେ। ଆମ ମନ କହଥିଲା। ପା ପାଇଯାଏ ଏଇ କଥାକୁରା ସେଥିପାଇ କି ଆପଣଙ୍କର ଏଇ ଯୋଉ ମୁଁ ମୋ ମନ ଭିତରେ ଆପଣଙ୍କ ପାଇଁ କି ସମ୍ମାନ ଅତ ଅତ୍ରିଗ୍ଧ ଭାବେରେ ଅଛ ଅଛି। ସେଇଆ ହିଁ ମୁଁ କହିବାକୁ ଚାହୁଁଚି। ଆଉ ହେଲା ମୋ ମା ବି ଆପଣଙ୍କୁ ହେଲା ବହୁତ୍ ଭଲ ପାଆନ୍ତା। ମୋ ମା ବି ତ ଆପଣଙ୍କୁ କ ମତେ କହିଥିଲେ ଯେ ଥିଲା ଆପଣ ଘରକୁ ଡାକିଆକୁ ଆପଣ ବି କେବେ ଆମ ଘ ରୁକୁ ଆସିବେ।
ଆଚ୍ଛା ହ ନିହାତି ନିହାତି କାହିଁକି ନୁହଁ ନିଶ୍ଚଏ।
ଏବେ ମୋ ମା ଟିକେ ଡାକୁଛି ସେଥିପାଇଁ ମୁଁ ଟେ କଲ ଟା ରଖୁଚି।
ଆଜ୍ଞା ଆଜ୍ଞା ନିହାତି ନିହାତି ଆପଣ କାଟି ପାରିବେ।